ହ୍ୟାଲୋ।
କଣ କରୁଛନ୍ତି?
ଭାଇ ବସିଛି ଆଉ ତମେ?
ହଁ ଭାଇ ଏ ଆଜି ତ ମହରମ ଛୁଟି ଅଛି ଏଇ ଗାଁରେ ବୁଲାବୁଲି କରିକି ଏବେ ଘରକୁ ଆସ। ଆସିଲି ଆଉ।
ଓହୋ, ଆଉ ରଜ କେମିତି କଟିଲା ତମ ଜ ତମର କେମିତି କଟିଲା?
ଆମ ଗାଁରେ ତ ଏ ବର୍ଷ ରଜ ମହୋତ୍ସବ ହଉଥିଲା। ଆ ସବୁ ବନ୍ଧୁବାନ୍ଧବ ସବୁ ସମସ୍ତେ ସମସ୍ତଙ୍କ ଘରକୁ ଡାକିଥିଲେ। ସେଠି ଆମର ତିନିଦିନ ଖିଆ ପିଆ ବି ହେଲା। ସବୁ ଦୋଳି ବି ପଡିଥିଲା ଝିଅଝିଆଣି ସବୁ ଆସିଥିଲେ। ବୁଲାବୁଲି କଲେ ସମସ୍ତେ ଖୁସି ମୁ ଗୋଟେ ନାଚ ଗୀତ କଲେ ତାଙ୍କର ଆଉ ତମ ଆଡ଼େ
ହଁ ଆମ ଆଡ଼େ ମହତ୍ସ ପଡ଼ିଥିଲା।
ହୁ, ହୁଁ।
ଆ ଭଲ ହେଇଥିଲା ଭଲ ହେଇଥିଲା ରଜ ବର୍ଷ କିନ୍ତୁ ବର୍ଷା ଟା ଇଏ କରିଦେଲା ଆଉ
ଉଁ, ହୁଁ। ଆଉ ସକାଳୁ ଖିଆ ପିଆ।
ପଖାଳ ଭାତ ସଜନା ଶାଗ ଭଜା, ଆଳୁ ଭର୍ତ୍ତା ବଡ଼ିଚୁରା।
ଯାଆ ହଉ।
ତମେ ଖାଇ ନା।
ନାଇଁ ଖାଇନି ଏବେ ତ ଏ ଟିକେ ଧରିକି ଆସିଛି ମାଛ ଟିକେ ଭାଜିଲେ ଖାଇବା ଆଉ।
ଉଁ ହୁଁ ଆଉ ତମର ଅଣତିରିଶ ତାରିଖରେ ଆମର ଦେବସ୍ଥାନ ପୂର୍ଣ୍ଣିମା।
ହଁ ଦେବସ୍ନାନ ପୂର୍ଣ୍ଣିମା ଆମେ ତ ଏତେ ସେ ବିଷୟରେ ଜାଣିନୁ ଆପ ଆପଣ କଣ ଦେବସ୍ନେନ ପୂଣ୍ଣାମା ବିଷୟରେ ଜାଣିଛନ୍ତି ଟିକେ କୁହନ୍ତୁ।
ସେଦିନା ମହାପ୍ରଭୁ ଆସିବେ ରତ୍ନସିିଂହ ଶାଳୀ ସ୍ନାନ ମୁଣ୍ଡପକୁ ବିଜେ କରିବେ। ସେଠି ସବୁ ତାଙ୍କର ଯଉ ମନ୍ଦିରରେ ଯାହା ନୀତିକାନ୍ତି ହୁଏ।
ହୁଁ।
ମନ୍ଦିରରେ ଯାହା ନୀତିକାନ୍ତି ହୁଏ ସେଠି ସବୁ ନୀତିକାନ୍ତି ହବ ଯେମିତି କିି ମଙ୍ଗଳ ଆଳତି, ମଇଲମ ଅବକାଶ, ତଡପ ଲାଗି ସକାଳ ଧୂପ, ସୂର୍ଯ୍ୟ ପୂଜା, ଋଷ ହୋମ ଯେମିତି ହୁଏ ପୁରୀ କତ୍ ପୁରୀରେ ଏଇଟା ସବୁ ସେଇଠି ହବ ବାହାରେ ତାଙ୍କର ସବୁ ତାପରେ ଶହେ ଆଠ ଜଳ ସୁବାସିିତ ଜଳରେ ଗାଧୋଇବେ। ଗାଧେଇ ସାରିକି ତାପରେ ଗଜପତି ଆସିବେ ଗଜପତି ଆସିକି ଛେରା ପହଁରା କରିବେ, ଆଳତି କରିବେ ତାପରେ ହାତୀ ବେଶରେ ମହାପ୍ରଭୁ ଦର୍ଶନ ଦେବେ ଆଉ।
ହୁଁ ହୁଁ। ରଥଯାତ୍ରା ତୁମ ଆଡ଼େ କଣ କେମିତି ହଉଛି।
ଏ ଏ ବର୍ଷ ତ ନୁଆ ରଥୋଡ଼େ ନୂଆରଥ ଏ ବର୍ଷ ତିଆରି ହଉଛି।
ହୁଁ ହୁଁ।
ପୁରୀ ଯାଇଛନ୍ତି କେବେ ବୁଲିବା ପାଇଁ।
ପୁରୀ ଆର ବର୍ଷ ଯାଇଥିଲୁ ଆମେ।
ଉଁ, ଉଁ। ଆମେ ତ ମୁଁ ତ ଏବେ ଯାଇଥିଲି।
ପୁରୀ ଏବେ ଯାଇଥିଲା ଭିଡ଼ ନା ଫାଙ୍କା
ପୁରୀରେ ତ ପ୍ରାୟତଃ ସବୁବେଳେ ସମୟରେ ଭିଡ।
ହଁ ସବୁବେଳେ ସେଠି ଭିଡ଼ ରହିବ।
ଧାମଟା ଗୋଟେ ବିଶ୍ଵ ପ୍ର୍ରସିଦ୍ଧ ଐତିହାସିକ ଉ ଧାର୍ମିକ
ନାଇଁ କାଳେ ମୁଁ ସେଇ ଚାରିଟା ଦ୍ଵାର ଖୋଲିଲିନାହାନ୍ତି ଫେରେ ବନ୍ଦ କରିଦଇଛନ୍ତି ଗୋଟେ ଦିଟା ଦ୍ୱାର କାଳେ।
ହଁ ଗୋଟେ ଦ୍ୱାରରେ ଦିଟା ଦ୍ୱାରରେ ଏଣ୍ଟ୍ରି ଦିଟା ଦ୍ୱାରରେ ବାହାରକୁ ଯାଉଛନ୍ତି। ଦିଟା ଦ୍ୱାରରେ ପଶୁଛନ୍ତି ଆଉ ଦିଟା ଦ୍ୱାରରେ ବାହାରକୁ ଯାଉଛନ୍ତି। ହୁଁ।
ଚାରିଟା ଦ୍ୱାର ଖୋଲିଛନ୍ତି ନା ଖୋଲା ହେଇନି?
ହଁ ଚାରିଟାଙ୍କ ଦ୍ୱାର ଖୋଲା ଅଛି। କିନ୍ତୁ ବାହାରୁଛନ୍ତି ଭିତ ପଶୁଛନ୍ତି ଦିଟା ଦ୍ୱାରରେ ବାହାରୁ ଚନ୍ତି ଦିଟା ଦ୍ବାରରେ।
ଉଁମ୍ ହୁଁ।
ହଁ ।
ମୁଁ କେବେ ମଝିରେ ଶୁଣୁଥିଲି ଦ୍ବାର କେତେଟା ଗୋଟେ ନା ଦିଟା ବନ୍ଦ କରିଦେଇଛନ୍ତି, ମୁଁ ଶୁଣୁଥିଲି। ସତ କି ମିଛ ଜାଣିନି। ଯଦି ଦ୍ୱାର ବନ୍ଦ କରିଦେବେ ବେଶୀ ଲୋକ ସେଥିପାଇଁ ହଉନଥିବେ।
ଏବେ ଆସିଗଲା ନା ପୂଜାଟା ଏତେ ଲୋକମାନଙ୍କୁ ନହେଲେ ହବନି ନା!
ହଁ ଏଇନା ତ, ଏଇ ସୋମବାରଠୁ ମନ୍ଦିର ଟିକେ ଫାଙ୍କା ରହିବ।
ହୁଁ।
ଏଇନା ବ୍ରହ୍ମଗିରି ଅଲାରନାଥରେ ଭିଡ ରହିବ।
ହୁଁ।
ପୁରୀ ଶ୍ରୀ ମନ୍ଦିର ସୋମବାର ମଙ୍ଗଳବାରଠୁ ଫାଙ୍କା ରହିବ ଏତେ କେହି ଯିବେନି। କାହିଁକି ନା ମହାପ୍ରଭୁଙ୍କୁ ଦର୍ଶନ ତ କରିପାରିବେନି ନା!
ହଁ ଠିକ କଥା। ଇଏ ବାରଶହ ଶତାବ୍ଦୀର ମନ୍ଦିର ଆଉ। ଗଙ୍ଗବଶୀୟ ରାଜା ମନ୍ଦିର କରିଥିଲେ ହିସାବ କରୁନାହାଁନ୍ତି ସେବେଠୁ। ଆ ଚ ଚାଲିଛି ହ।
ପରମ୍ପରା ସେ ଚାଲିଛି। ଯାହା ହଉ ମହାପ୍ରଭୁଙ୍କ ମାନବ ଲୀଳା କରୁଥିଲେ ଗୋଟେ ସେଇଟା ବୋହୁତ ଖୁସି ଲାଗିଲା ଖୁସି ଲାଗୁଛି।
ହଁ ତାପରେ ତାଙ୍କର ରଥଯାତ୍ରା ବି ଆସି ଯାଉଛି।
ହଁ ତମ ଗାଁ ରଥଯାତ୍ରା? ତମ ଗାଁରେ ରଥଯାତ୍ରା ହଉଛି ନା ହଉନି?
ହଁ ଆମ ଗାଁରେ ବି ଏବ ବର୍ଷ ନୂଆ ରଥ ହଉଛି। ନୂଆ ରଥ ହଉଛି ସେମିତି ଆମ ଗାଁରେ ବି ରଥଯାତ୍ରା ଗୋଟେ କହିବାକୁ ଗଲେ ବର୍ଷକୁ ଥରେ ଗୋଟେ ଭଲ ପର୍ବ। ଗାଁରେ ସମସ୍ତେ ଲୋକମାନେ ସେଇ ଉପସ୍ଥିତ ସେଇଠି ରହିବେ। ଆ ମ୍ ଠାକୁରଙ୍କୁ ଠାକୁରଙ୍କର ପହଣ୍ଡି ବିଜେ ହବ। ଆ ଛେରା ପହଁରା ହବ ଠାକୁର ଉମ୍ ରଥକୁ ଯିବେ ସବୁ ଲୋକ ସବୁ ଲୋକ ଛ ଆମ ଗାଁ ଲୋକ ବି ଛାଡ଼ିଦେଇ ବାହାର ଲୋକମାନେ ବି ଯୋଉମାନେ ଅଛନ୍ତି ସେମାନେ ବି ଆସିକି ଯାତ୍ରା ଉପଭୋଗ କରନ୍ତି।
ଓହୋ ମୁଁ ମୁଁ କାଳେ ଶୁଣିଲି ତମ ଗାଁ ଜଗନ୍ନାଥ ମନ୍ଦିର ମାଦଳା ପାଞ୍ଜିରେ ନାଁ ଅଛି ବି?
ହଁଁ ମାଦଳାପାଞ୍ଜି ରେ ନାଁ ଅଛି।
ପୁରୀ ଶ୍ରୀମନ୍ଦିର ସହିତ ସଂଯୋଗ ଅଛି ବି ତା
ହଁ ଇଏ ବି ପ୍ରାୟ ଦେଢଶହ ଦୁଇଶହ ବର୍ଷ ତଳର ମନ୍ଦିର ଇଏ ବି! ହଁ । ପୁରାତନ ମନ୍ଦିର ଯେହେତୁ ସିଏ ମାଦଳ ପାଞ୍ଜିରେ ନାଁ ଅଛି। ଠାକୁରଙ୍କ ସହିତ ଆମ ଠାକୁରଙ୍କର ବି ସଂଯୋଗ ଅଛି।
ଉମ୍ ହୁଁ। ଆଜି କୁଆଡ଼େ ବୁଲ୍ ବୁଲାବୁଲି ପାଇଁ ଯୋଜନା?
ଆଉ କଣ ବୁଲାବୁଲି କପିଳାସ ଯିବା ଦେଖିବା। କପ ପିଳାସ ଟିକେ ବୁଲିଯିବା ଆଉ ଆମର ଏଠି ପାଖ ତ। କପିଳାସ ଜାଣିଛନ୍ତି ନା?
ହଁ ଜାଣିଛି।
ହଁ କପିଳାଶ ତ ଆମର ଆ
ଯାଅ ଭଲ ନା! କପିଳାସ ଆଉ ଯାଇନି ଦିର୍ଘ ତେର ବର୍ଷ ହେଲା ଯାଇନି।
ହୁଁ ହୁଁ। କଣ ପାଇଁ?
ନା ନା ତେର ଏବେ ଯାଇଥିଲୁ ବର୍ଷେ ତଳେ ଯାଇଥିଲୁ, ଦି ବର୍ଷ ତଳେ ଗୋଟେ ପରୀକ୍ଷା ଥିଲା ଯାଇଥିଲୁ ଢେଙ୍କାନାଳ। ଖୋ କପିଳାସ ତ ଯାଇନୁ, କପିଳାସ ତା ଗେଟ ପାଖରୁ ଫେରିକି ପଳେଇ ଆ ଗେଟ୍ ପାଖରୁ ଆଉ, ଆଉ ସମୟ ମିଳୁନି।
ହଁ ଆଜିକାଲି ସମୟ ବି ମିଳିବ ବହୁତ କଷ୍ଟ।
ସମୟର ଅଭାବ।
ଯାହଉ ଆପଣ ତ ବହୁତ ବିଷୟରେ ବି ଜାଣିଛନ୍ତି, ଆଉ କପିଳାସ ତ ଜାଣିଥିବେ। ଥିବେ କପିଳାସ ବିଷୟରେ, କପିଳାସ ହେଲା ଆମର ଢେଙ୍କା ଙ୍କାନାଳ ଜିଲ୍ଲା ସେଇଠି ଅଛି। ମହାଦେବଙ୍କ ମନ୍ଦିର, ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର, ଚନ୍ଦ୍ରଶେଖର ନାରେ ବି ସେଠି ପୂଜା ପାଉଛନ୍ତି, ଆଉ ପ୍ରାୟତଃ ଇଏ ଓଡିଶା ର ମାନେ କହିବାକୁ ଗଲେ ପର୍ବତ
କ-କୈଳାସ ପର୍ବତ କୁହନ୍ତି।
ହଁ। କ ସେକେଣ୍ଡ କୈଳାସ ତାକୁ କୁହାଯାଏ ଆଉ, ଏ ଢେଙ୍କାନାଳ ଟା ଛବିଶ କିଲୋମି ଟର ହବ ମୁଁ ଭୁବନେଶ୍ଵର ରୁ ନବେ କିଲୋମିଟର ଦୂରରେ ମାନେ ଅଛି ମନ୍ଦିର।
ହଁ ସେ ଦ୍ୱିତୀୟ କୈଳାସ।
ହଁ। ତାପରେ ଆମର ସମୁଦ୍ର ପତନ ଠାରୁ ଇଏ ବାଇଶ ଅଣଚାଳିଶ ଫୁଟ ମାନେ ଉଚ୍ଚାରେ ଅଛି ଆହୁରି। ସମୁଦ୍ର ଯେତିକି ଅଛି, ତାଠୁ ବାଇଶଶହ ଅଣଚାଳିଶି ଫୁଟ ଉପରେ ଅଛି। ଆଉ ମୁଖ୍ୟ ମନ୍ଦିରର ଉଚ୍ଚତା ଷାଠିଏ ଫୁଟୁ, ଆଉ ତାକୁ ପୁଣି ଚଢିକି ଯିବା ପାଇଁ ପାହାଚ ବି ଆମର ଅଛି, ତେରଶହ ବାଉନ ପାହାଚ। ଆଉ ବାରବାଙ୍କ ବି କରାହୋଇଛି, ଆଠ କିଲୋମିଟର ସଦୃଶ ବାରବାଙ୍କ।
ସେ ତେରଶହ ବାଉନ ପାହାଚ ଚଢିକି ଗଲେ ନିହାତି ତମର ପୁଣ୍ୟ ଫଳ ଅଛି ବୋଲି ମୁଁ ଶୁଣିଛି।
ହଁ, ତାପରେ ସେଇ ତେରଶହ ବାଉନ ପାହାଞ୍ଚ ତ ଯିବେ ସେ ମନ୍ଦିରରେ ବି ଆମର ଅ ମହାଦେବଙ୍କ ବ୍ୟତୀତ ବି ଅଲଗା ଦେବାଦେବୀ ଅଛନ୍ତି, ପାର୍ବତୀ, ଗଣେଶ, କାର୍ତ୍ତିକେୟ ବିଷ୍ଣୁ, ଶ୍ରୀରାମ ଅଛନ୍ତି, ଗଙ୍ଗା ମାତା ଙ୍କ ମନ୍ଦିର ମଧ୍ୟ ଅଛି, ତାପରେ ଶ୍ରୀ ଜଗନ୍ନାଥଙ୍କୁ ପା-ଆଜ୍ଞା। ତା ବିଶ୍ଵନାଥଙ୍କ ମନ୍ଦିର ବି ଅଛି, ଏବଂ ଆଜ୍ଞା।
ଏବେ ତମେ ମୁଁ ଶୁଣୀନୁ ତମ ଗାଁ ମନ୍ଦିର ପାଖରେ, ତମ ଗାଁ ପାଖରେ ଏବେ ଶିବ ମନ୍ଦିର ପ୍ରତିଷ୍ଠା ହଉଥିଲା।
ହଁ ଶିବ ମନ୍ଦିର ଏବେ ଆମର ଏଇଠି ପାଖ ଗାଁ ରେ ଗୋଟେ ହଉଥିଲା ଶିବ ମନ୍ଦିର ପ୍ରତିଷ୍ଠା। ସେ ତାଙ୍କର ସେମିତି ତିନି ଚାରି ଦିନ ମହାଯଜ୍ଞ ହେଲା। ଆ-ଉଁ ଟୋଟାଲି ଆନନ୍ଦ ବଜାର ଟୋଟାଲି ପୁରା କରାହେଇଥିଲା। ଲୋକ ସମସ୍ତେ ପୁରା ପ୍ରସାଦ ସେବନ ସହିତ ଆମର ଭଜନ ସନ୍ଧ୍ୟାର ବି ସମାଗ୍ରହ ଥିଲା। ଲୋକମାନେ ତାର ବି ମଜା ଉଠେଇଲେ। ଆଉ ମୀନା ବଜାର ଟିକେ ପଡ଼ିଥିଲା। ଯୋଉଥିରେ କି ଛୋଟ ଛୁଆ ଆଉ ଝିଅ ପିଲାମାନଙ୍କର ଜିନିଷ ଥିଲା, ଯୋଉମାନେ ଛୋଟ ଛୁଆ ଝିଅ ପିଲାମାନେ ବି ବହୁତ ଆସି ବୁଲାବୁଲି କରି, ତାଙ୍କ ଜିନିଷ ଫିନିସ କିଣାକୁଣି କରି ସିଏ ବି ଖୁସି ଆନନ୍ଦ ହେଲେ। ଠାକୁରଙ୍କୁ ଦେଖିଲେ, ତାପରେ ଆମର ଗୋଟେ ଉଁ-ଠାକୁରଙ୍କର ବାହାଘର ବି ଯୋଉ ସି ତଳ ଷଷ୍ଠୀ ବିବାହ
ହଁ।
ସେଇ ସିୟେ ବି ହେଇଥିଲା ସେଇଠି। ଏମିତି ସବୁ ଆଉ, ଆଉ
ତମେ ଯାଇଥିଲ ନା ଯାଇନ?
ହଁ ମୁଁ ଯାଇଥିଲି ଦି ଦିନ ଯାଇଥିଲି ଠାକୁରଙ୍କ କତିକି। ଏ ଦି ଦିନ ବୁଲାବୁଲି କଲି ସେ ମୀନା ବଜାରେ ବୁଲାବୁଲି କଲି ଠାକୁରଙ୍କୁ ଦର୍ଶନ କଲି। ମୁଁ ପ୍ରସାଦ ସେବନ କଲି। ଅ ଠାକୁରଙ୍କୁ ଦର୍ଶନ କ କରିବା ସହିତ ତାଙ୍କ ଯୋଉ ପୁଅ ଆମର ପଡିଥିଲା ମୀନା ବଜାର ସେ ଦୋଳି ସେ ଟିକେ ଦେଖିଲି, ଖେଳିଲି ଏମିତି ହଁ ଆପଣ?
ହଁଁ ଯାଇନୁ ତିନିଦିନ। ଆମ ଗାଁ ପାଖରେ ହଉଥିଲା ସେ ଦି ତିନି ଦିନ ଯାଇଥିଲି ଆଉ।
ଓହୋ।
ଆଉ ତାଙ୍କ ଆଉ ତାଙ୍କମାନଙ୍କର ଏକତା କେମିତି ଭଲ?
ତାଙ୍କମାନଙ୍କର ଏକତା ତ ବହୁତ ଯାହା ହଉ ଏତେ ଯୁବପିଢି ଆଜିକା ଡେଟରେ ଏତେ ଏକତା ଦେଇକି କରିପାରିବେନି। ଯାଉ ସେମାନେ ଏକତା ହେଇକି ଭଲ ପିଲା ଯେହେତୁ ଏକତା ହେଇକି ଏମିତି ଗୋଟେ ବଡ ଅନୁଷ୍ଠାନ ତାଙ୍କ ଜୀବନ ଅନୁଷ୍ଠାନ ହିଁ କଲେ। ଆଜ୍ଞା
ହଁ ହଉ।
ହଉ ଆଜ୍ଞା ମୁଁ ଆସୁଛି ଟିକେ ତୁମକୁ ଆପଣଙ୍କ ଆଉ ଟିକେ ଉପ ପରେ ଫୋନ୍ କରିବା
ହଁ। ହୁଁ।